ହ୍ୟାଲୋ।
ହ୍ୟାଲୋ।
ହୁଁ ଶୁଭ ସକାଳ।
ଶୁଭ ସକାଳ କେମିତି ଅଛନ୍ତି?
ବହୁତ ଭଲ ଅଛି ତ ଆପଣ?
ଆଛା ହଁ ମୁଁ ବି ଭଲ ଅଛି।
ଆଉ କଣ କରୁଥିଲେ କୁହନ୍ତୁ?
ଏବେ ଏମିତି ବସିଥିଲି ଆଉ।
ଓହୋ ଆଉ ବର୍ଷା କେମିତି ଆପଣଙ୍କ ଆଡ଼େ?
ବର୍ଷା ତ ପାଞ୍ଚ ଛଅ ଦିନ ହେଲାଣି ପୁରା ଲଗାତର ବର୍ ର୍ଷା ଚାଲିଛି।
ଓହୋ।
ଛାଡିବାର ଆଉ ନା ଧରୁନି।
ଓହୋ ନାଇଁ ଆମଆଡ଼େ ଛାଡ଼ି ସାରିଲାଣି। ମାନେ ଏବେ ଟିକେ ପାଗ ମାନେ ଭଲ କରିଛି ଆଉ।
ନାଇଁ ଏଠି ତ ଆମର ଆଉ ପୁରା କାଲିଠୁ ବର୍ଷା ଜମା ଛାଡୁନି।
ଓହୋ ହଉ ବର୍ଷା ତ ହ ମାନେ ଦୁଇ ଦିନ ଅଛି ବୋଧେ? ଆଉ ଦୁଇ ତିନି ଦିନ ଅଛି ବୋଧେ ନା ମୁଁ।
ହଁ ହଁ।
କଣ କରିବା ଖରା ହଉଥିଲା ଆମେ ଚାହୁଁଥିଲୁ ବର୍ଷା ଆଉ ବର୍ ର୍ଷା ହଉ କିନ୍ତୁ ଆମେ ଚାହୁନଥିଲୁ ଏତେ ବର୍ଷା ହଉ କହିକିନା ହଁ ପରା ମାନେ ସବୁ ଜିନିଷ ନା ସେମିତି ଥାଏ ନା ମାନେ ଅଧିକ ହେଲେ ମାନେ ବ୍ୟସ୍ତ ବିଜାର ଲାଗେ।
ହଁ ନିଶ୍ଚୟ ଯୋଉ ଜିନିଷ ବି ଅଧିକା ହେଇଗଲା ମାନେ ହେ ବିରକ୍ତ ଲାଗିବ ଶୀତ ବି ସେମିତି ପ୍ରଥମେ ତ ଭଲ ଲାଗିବ ତାପରେ ଶୀତ ଅଧିକା ହେଇଗଲା ପରେ ବେଶୀ ଶୀତ ହଉଛି କେବେ ସରିବ ଶୀତ।
ସେ କହୁନାହାନ୍ତି ଅତି ଲେମ୍ବୁ ଚିପୁଡ଼ିଲେ ପିତା। ତ ସେ ପ୍ରକାର ଆଉ ମାନେ ହଁ ମାନେ ଯୋଉ ଜିନିଷ ମାନେ ଟିକେ ଟିକେ ହେଲେ ଆମକୁ ଭଲ ଲାଗେ କିନ୍ତୁ ଅତ୍ୟଧିକ ହେଲେ କି ବିରକ୍ତ ଲାଗେ, ଆଉ ସବୁଠୁ ବିରକ୍ତ ମତେ ବର୍ଷା ଦିନ। ଠିକ ଅଛି ମାନେ ଯୋଉ ମାନେ ବର୍ଷାଟା ଘର ଭିତରେ ଭଲ ଲାଗେ କିନ୍ତୁ ବାହାର ଭଲ ଭଲ ଲାଗେନି ହୁଁ ହୁଁ ହଁ ସେ ରାସ୍ତା ହଁ ବନ୍ଦ ହେଇଯାଏ ସେ ଆସ ସେଆ ସେଆ କିନ୍ତୁ ଆମେ ଚାହୁଁଥିଲୁ ମାନେ ହୃଦୟରୁ ଯେ ବର୍ଷା ହଉ କହିକି ନା କିନ୍ତୁ ଆମେ ଚାହୁଁନଥିଲେ ଏତେ ଏତେ ଏ ହଁ ଯୋଉ ପ୍ରକାର ଖରା ହଉଥିଲା ହୁଁ ହୁଁ।
ତେଣୁ ବର୍ଷା ହଉ ବୋଲି ତ ସମସ୍ତେ ଚାହୁଁଥିଲେ ଆଉ ବର୍ଷା ବି ପୁରା ଜୋରଜାର ହେଇଗଲା ଆଉ।
ତମେ ଯାହା ଚାହୁଁଚ ମୁଁ ତାହା କରିଦଉଛି କିନ୍ତୁ ତା ଆମେ ସଏ ଯେତିକି ମାନେ
ଏତିକି ବର୍ଷା ହେଇଯାଉ।
ହଁ ତମେ ସେଇ ଜିନିଷ ମାନେ ଆମେ ସହି ପାରିଲୁନି ଆମକୁ ଏ ଆଡେ ବେଶୀ ହେଇଗଲା।
ଏଇଠି ପୁରା ସପ୍ତାହଟେ ହେଲାଣି ବର୍ଷା ଛାଡୁନି।
ହଁ ପରା ନାଇଁ ଆମର ଛାଡିଗଲାଣି ଏଇଠି ମାନେ ଆଜି ଟିକେ ପାଗ ଠିକ ଠାକ୍ କରି ଛି ହଉଛି ମାନେ ହଉଛି ଝିପିଝିପି ହଉଛି ଛାଡୁଛି ଚାଲନା ମାନେ ସେ ଚାଲିଛି ତାର। ବଧେ ମତେ ଲାଗୁଚି ଆଉ ଦି ଦିନ ଚାଲିବ ଏଇ ଜିନିଷଟା।
ହୁଁ ଏକ ନାଇଁ ଆମର ଏଠି ଜମା ଛାଡୁନି ପୁରା ରଝ ରଝ ବର୍ଷା ହଉଛି।
ହଁ କିପଣ ମାନେ ପାଞ୍ଚ ଦିନ ନାଣି।
ଘରେ ସବୁ ପାଣି ପଶିଗଲାଣି ଲୋକଙ୍କର।
ହଁ କି ତାହେଲେ ଅଧିକ ବର୍ଷା ହଉଥବ ସେଆଡେ ଆଉ।
ହଁ ଅଧିକା ବର୍ଷା ହଉଛି। ଘରୁ ଆଉ ଜମା ବାହାରି ହଉନି।
ଓହୋ ଆଉ ଆଉ ଦି ଦିନ ରହି ଯାଆନ୍ତୁ ଭିତରେ ତାପରେ ବାହାରିବେ। ଯଉ ହଁ।
ପୁରା ସପ୍ତାହଟେ ହେଲାଣି ବି ଘରେ ରହି ରହି ବିରକ୍ତ ଲାଗିଲାଣି।
ଛା ଛାଡ ଛଡୁ ବଧେ କା ପଳେଇବେ ନାଇଁ କି ମଜା ଲାଗୁଚ ଛାଡୁ ଛାଡୁ ଗାଡି ଫାଡି ଧରି ଚା।
କର୍ମକ୍ଷତ୍ର ଯିବା କଥା ଆଉ କୁଆଡେ ଯିବା
ସେଇଆ ସେଆ ସେ ତାହେଲେ ଆପଣ କର୍ମକ୍ଷ୍େତ୍ରରେ ଯାଇପାରୁନାହାନ୍ତି ବର୍ଷା ପାଇଁ
ନାଇଁ ଆମର ତ ଛୁଟି ଅଛି ଏବେ ଆଉ ବର୍ଷା ପାଇଁ ଜମା ଯାଇ ହଉନି କୁଆଡେ।
ଓହୋ ହଉ ଛାଡିଯିବୁ ଛାଡି ଯିବ ଠିକ ଅଛି ଯେତେବେଳେ ଯିବେ କର୍ମକ୍ଷେତ୍ରକୁୁ ଟିକେ ମାନେ ଆପଣଙ୍କ ଗୋଟେ ହଁ ହଁ ସେଇଆ ସେଆ ଏଥିପାଇଁ ଏବେ ଏବେଠୁ ନେଇଯାଆନ୍ତୁ। ସେଥିପାଇଁ ଏବେ ଟିକେ ସୁଯୋଗ ମିଳିଛି ଆପଣଙ୍କୁ ବର୍ଷା ପାଇଁ।
ହଁ ହଁ ନିଶ୍ଚୟ ଏବେ ପରିବାର ସହିତ ଟିକେ ସମୟ ବିତେଇବାକୁ ବି ମିଳୁଛି ଯେ
ଭାବନ୍ତୁ ନା ସେକେଣ୍ଡ ଲକଡାଉନ। ଠିକ ଅଛି ତ ପରିବାର ସହିତ ଆପଣ ଆର ହଁ ଛୋଟ ଲକଡାଉନ ଟେ ପରିବାର ସହିତ ଆପଣ ପୁରା ସମୟ ଦିଅନ୍ତୁ।
ହଁ
ଆଉ କଣ ଖାଇଥିଲେ?
ଆଜି ସକାଳୁ ବିସ୍କୁଟ ଟିକେ ଖାଇଛି।
ହଁ ହଁ
ଆଉ ରୋଷେଇ ଚାଲିଛି ସରିଲା ପରେ କଣ ଜଳଖିଆ କରିବି କି କଣ ତାପରେ ଖାଇବା ଆଉ
ରୋଷଇ କେ କରନ୍ତି ମାମା
ମାମ ମାମ କର ହଁ ବାବା ବି ସାହାଯ୍ୟ କରନ୍ତି।
ଏଇଟା ବହୁତ ଭଲ ଜିନିଷ ଆମ ଘରେ ସେମିତି ମାନେ ବା ବାପ ମିଶିକି କାମ କରନ୍ତି। ମାନେ ହଁ ଅଧା ଅଧି ମିଶିକିରି କାମ କରନ୍ତି।
ଆମର ବି ସେମତି ମାନେ ସକାଳୁ ବାବା ଫାଷ୍ଟ ଉଠିକି ଗାଧାନ୍ତି ତ। ସଏ ଚା କରନ୍ତି ଏମିତି ରୋଷେଇ ଟିକେ କରିଦିଅନ୍ତି। ତାପରେ ମାମା ଗାଧୋଇ ସାରିଲା ପରେ ସିଏ କରେ ଆଉ।
ହଁ ମାନେ ମିଶାମିଶି ହେଇକିନା ଯିଏ ଆଗ ଉଠିଥିଲେ ସେ କରିଦେଲା ଟିକେ କରିଦେଲା ତାପରେ ପଛେ ଉଠିକି କିଏ କରିଦେଲା ଆପଣ କହୁନାହାନ୍ତି କିଛି।
ନାଇଁ ମତେ ଏବେ ଯାଇଏ ତ କରିବାକୁ ପଡୁନି ପଡେ ବେଳେ ବେଳେ ଏମତି କରିବାକୁ ପଟେ ଘରେ କିଏ ନଥିଲେ। ହଁ ସେମିତି ଆଉ ହଁ ଏବେ ବର୍ଷା ପାଗକୁ ତ ଉଠିବାକୁ ବି ଜଲଦି ଆଉ ଇଚ୍ଛା ହଉନି।
ଓ ହଁ ଟିକ ମାମାଙ୍କୁ ପକୁଡି ଟିକେ କରିଦେବେ ପୋକରୀ ଟିକ ଖାଇଦେବେ ଆପଣ
ହଁ ସକାଳୁ ସକାଳୁ ଟିକେ ତେଲ ଜିନିଷ ଟା ଭଲ ଲାଗୁନି। ତ ଖାଇବାକୁ ସନ୍ଧ୍ୟା ବେଳେ ଟିକେ ପକୁଡି ହେଲେ ଭଲ ଲାଗିବ।
ସେଇଟା ଟିକେ ଭଲ ଲାଗିବ ନାଇଁ କି?
ହଁ
ହଁ କିନ୍ତୁ ହେଇଯିବ ହେଇଯିବ ମାନେ ଛାଡିଯିବ ଲାଗୁଛି ମତେ ଆଜି।
ହଁ ଆଜି କେଜାଣି କମିଲେ କମିପାରେ ଏତେ ଦିନ ତ ହେଲାଣି।
ହୁଁ ହୁଁ ତ ମାନେ ଆପଣଙ୍କ ଯ କାର୍ଯ୍ୟ କେତ୍ର ଆପଣଙ୍କ ଘର ତାହେଲେ ପାଖାପଖି ତାହେଲେ ନାଇଁ।
ହଁ ପାଖ।
ହ ତାହେଲେ ଭଲ ଆପଣଙ୍କୁ ନାଇଁ ଆମେ ତ ବାହାରେ ରହୁଛୁ। ଘରକୁ ଯିବାର ସୁଯୋଗ ପାଉନୁ ମାନେ ହଁ କେବେ କେମିତି ଛୁଟି ଫୁଟି ହେଲେ ଯିବା ଯିବା କଥା ଆଉ
ହଁ
ହୁଁ କିନ୍ତୁ ଆପଣ ଭାଗ୍ୟବାନ ଘର ପାଖରେ ହିଁ ସବୁ କିଛି।
ତ ନିଶ୍ଚୟ ମାନେ ଏବେ ଯାଇ ଘରୁ ଯିବାକୁ ପଡିନି କୁଆଡେ।
ହୁଁ ହୁଁ ହୁଁ ନାଇଁ ଘର ପାଖରେ ଯାହା
କିନ୍ତୁ ଅଳ୍ପ ସମୟ ପାଇଁ ରହିଛି ଏମତି ବେଶୀ ଦିନ ରହିବାକୁ କୁ ମାନେ ପଡିିନି।
ଓଁ ହଁ ବାହାରେ ମାନେ କେମିତି ରହୁଛନ୍ତି? ବହୁତ ବହୁତ ମାନେ ବାହାରେ କେମିତି ରହନ୍ତି ଆପଣ ମାନେ
ହଁ ଏମିତି ଘର ଭଡା ନେଇକି ହିଁ ରହୁଥିଲି।
ଘର ଭଡ଼ା ନେଇକି ରୋଷେଇ କରି ଖାଉଥିଲେ?
ହଁ
ତାହେଲେ ଯୋଉ ଝିଅ ଘରେ ଅ ହୁଏ ସେ ବାହାରେ ରୋଷେଇ କରିକି ଖାଏ ନାଇଁ କି କରିବାକୁ ପଡେ।
ମାନେ ଭଗବାନ କୁହନ୍ତି ତୁ ଯୋଉଟା କରିନୁ ସେଇଟା ସେଠି ଯାଇକି କରେ।
ସେଇଆ ସେଆ ଘରର ଗେଲା ଝିଅ ବାହାରକୁ ଯାଇକି ରୋଷେଇ କରି ଖାଇବାକୁ ପଡେ ରୋଷେଇ ସଫା ସବୁ ଜିନିଷ କରିବା
ସବୁ ସବୁ କାମ କରିବାକୁ ପଡେ ପୁଣି କଷ୍ଟ ବେଶୀ ହୁଏ।
ସେ ସେ କାମ କରି ସାରିଲା ପରେ ପୁଣି ନିଜ କାର୍ଯ୍ୟ କାର୍ଯ୍ୟ ଯିବାକୁ ପଡେ। ହଁ କି ନାଇଁ ତ ସବୁ କିନ୍ତୁ ଏବେ ଆପଣ ଆରାମ ଘରେ ରହିକିନା ଯାଉଛନ୍ତି। ତ ଟିକେ ଆପଣଙ୍କ ବାପା ମାଙ୍କୁ ଟିକେ ସାହାଯ୍ୟ କରନ୍ତୁ। ରୋଷେଇ କରିବା ଠିକ ଅଛି।
ହଁ ସେଇଟା କରିବା ଯେ କଥା କଣ କି ସକାଳ ସମୟ ଟା ମୁଁ ଟିକେ ମାନେ ଉ ଉଠିପାରେନି।
ଠିକ୍ ଅଛି ଯଦି
ସେମାନେ କରିଦିଅନ୍ତି ଆଉ ସନ୍ଧ୍ୟା ବେଳେ ବେଳେ ବେଳେ ଟିକେ କରିଦିଏ ଆଉ।
ବେଳେ ବେଳେ ଟିକେ ସାହାଯ୍ୟ କରିଦିଅନ୍ତି ଆଉ ନାଇଁକି ଅଧିକ କରିଦେଲେ ବି ଘର ଲୋକ ଆଶ୍ଚର୍ଯ୍ୟ ହେଇଯିବେ। କଣ ଆମ ଝିଅ ଆଜି କାମ କରୁଛି ନାଇକି ସେଥିପାଇଁ ଟିକେ ଟିକେ ଆପଣ ସାହାଯ୍ୟ କରୁଛନ୍ତି ନାଇଁ କି? ବେଶୀ ନ କରିକି ବହୁତ ଭଲ। ବହୁତ ଭଲ ବହୁତ ଭଲ ତାହେଲେ ମାନେ ଆପଣଙ୍କ ଘରେ କେତେ ମାନେ ହଁ କୁହନ୍ତୁ। ହୁଁ କୁହନ୍ତୁ କୁହନ୍ତୁ କଣ କହୁଥିଲେ?
ନାଇ ମୁଁ କହୁଥିଲି ଆପଣ ତାହେଲେ ବାହାରେ ରହୁଛନ୍ତି ନିଜେ ରୋଷେଇ କରିକି ଖାଉଥିବେ?
ହଁ ସେଇ ଜିନିଷ ସେଇ ଜିନିଷ ମାନେ ଏବେ ରହୁନି ଆଜି ତ ରବିବାର। ଆଜି ତ ମୁଁ ମାନେ ରୋଷେଇ କରିନି ବାହଘକୁ ଟିକେ ଟିଫିନ ନେଇ ପଲେଈ ଆସିଲି ଖାଇଦେବି ଦେଖିବା ଘଣ୍ଡେ ବେଳେ କଣ ହଉଛି ହୁଁ। ସେଇଆ ତ ଆପଣଙ୍କର କେତେ ଭାଇଭଉଣୀ ତାହେଲେ?
ଆମେ ଦି ଭଉଣୀ।
ଦି ଭଉଣୀ ଆଉ ଗୋଟେ ଭଉଣୀ ସାନ ନାଁ ବଡ଼?
ସାନ ସିଏ ଜାନ।
ଓହୋ ସିଏ କୋଉଠି ଘରେ ଘରେ ନା ବାହାରେ କୋଉଠି ପାଠ ପଢା ପଢି
ଏ ସିଏ ବି ଘରେ ଅଛି ସେ ତ ପୁରା ସାନ ଟା ଏବେ ଷଷ୍ଠ ପଢୁଛି।
ଓହୋ ପୁରା ସାନଟା କି ସବୁ -ଓହୋ ମାନେ ତାହେଲେ ସମସ୍ତେ ପରିବାର ବର୍ଗ ଏବେ ଘରେ ଆପଣ? ମାନେ କେହି ଭା କେହି ବାହା ହେଇନାହାନ୍ତି?
ନା।
ଉଁ- ମାନେ ଆପଣଙ୍କ ଭାଇ ଫାଇ କେହି ନାହାନ୍ତି ତାହେଲେ?
ନାଇଁ ଭାଇ ନାହାନ୍ତି ଆମେ ଦି ଭଉଣୀ।
ବାବା, ମା, ଦି ଭଉଣୀ।
ହଁ ଆଉ ଜେଜେମା, ଜେଜେବାପା ଆଉ।
ଓହୋ ଦୁଇ -ଦୁଇ ଦୁଇ। ସେ ନା କଣ ସେମାନେ ଦୁଇ ବାବା ମା ଦୁଇ ତମେ ଦୁଇ।
ଆମେ ଦୁଇ।
ଆମେ ଦୁଇ ଆମର ଦୁଇ ସୁଖ ପରିବାର ଖୁସି ପରିବାର ତ ସେ ପ୍ରକାର ଆପଣ ଅଛନ୍ତି।
ହଁ ସେ ପ୍ରକାର ଅଛୁ ଆଉ।
ଓହୋ ତାହେଲେ ଭଉଣୀ ସହିତ କଣ କର ଝଗଡ଼ା ଫଗଡା ହୁଏ କି ନାଇଁ?
ହଁ ହେନ୍ତି ହୁଏ ବେଳେ ବେଳେ ଆଉ। ବେଶୀ ହୁଏନି ଯେହେତୁ ଟିକେ ଆମର ବୟସ୍ ତ ବେଶି ମାନେ ତାରତମ୍ୟ ଅଧିକା ରହିଯାଏ
ହଁ - ହଁ- ସେୟା ସେୟା ତ ଆଉ ଆପଣ ଟିକେ ଗେ- ଗେଲା କରୁଥିବେ ଆଉ?
ହଁ ସେଇ ଟିକେ ସ-ମାନେ ଘରେ ଟିକେ ଅଧିକା ଗେଲା ସେ ସେ ଆଉ ଯେହେତୁ ପୁରା ସାନ ସେ
ହଁ ସେଇ ଜିନିଷ ସେଇ ଜିନିଷ ଆରେ ସମସ୍ତଙ୍କର ସେମିତି ସାନ- ସାନ ପୁଅ ଝିଅ ବହୁତ୍ ଗେଲା ପାଆନ୍ତି। ତ ସେମିତି ଆପଣ ଯଦି ତାକୁ କିଛି ପିଟି ଦେବେ କି କଣ କରିଦେବେ ସିଏ ଯଦି ବୋଉ ବୋଉ ଡାକିଦେଲା ଆପଣଙ୍କୁ ମାଡ ଆପଣଙ୍କୁ ଗାଳି କାହିଁକି ତାକୁ କାହିଁକି ଲାଗୁଛୁ ଅ- ସେଇ ସେ ଜିନିଷ କାହିଁକି ତା ସହିତ ଲାଗୁଚୁ ଏମିତି କୁହନ୍ତି ତ ସେମିତି ଘର ସାନ ଝିଅ ମାନେ ଗେଲା ଥାଆନ୍ତି ବଡ ଝିଅ କି ବଡ ପୁଅ ତାଙ୍କ ଉପରେ ସବୁ ମାନେ ଆସେନା ମାନେ ସମ୍ଭାଳିବା ଜିନିଷ କେବେ କଣ ହବ ସେଇ ଜିନିଷ ନା
ସେମତି ଥାଏ ସିଏ ବି ସେମିତି ଗେହ୍ଲା ଅଛି ପୁଣି ତାର ବି ଟିକେ ଆମର ମାନେ ସେ ସବୁ ଚିତ୍ର ଭିତ୍ର କଲେ ତ ତାର ଟିକେ କଳା ଅଛି ତା ଭିତରେ ଅଧିକା।
ହେ ଯା ହଉ।
ଆଜି ବି ସେ ବର୍ଷାରେ ଯାଇଚି ଗୋଟେ ପ୍ରତିଯୋଗିତା ପାଇଁ।
ହଁ କି କେମିତି ଗଲା ସେ?
ହଁ ସେମିତି ବାବା ନେଇକି ଛାଡିକି ଆସିଲେ। ରେନିକୋଟ୍ ହେଲା ପିନ୍ଧିକି ଗଲା ସେ ସେମିତି ଆଉ।
ପାଖରେ ଏକା କି?
ହଁ ପାଖରେ ତ ତା ବିଦ୍ୟାଳୟ ସିଏ ପଳେଇଚି ଆଜି ସେଥିପାଇଁ।
ଯା ହୋଉ ଯା ହୋଉ ବହୁତ୍ ଭଲ କଥା ଆପଣଙ୍କ ଠେ କିଛି କଳା ଅଛି ନା ନାହିଁ?
ହଁ ଅଛି। ମତେ ବି ଚିତ୍ର କରିବାକୁ ଭଲ ଲାଗେ।
ହଁ କି ଭଉଣୀ ଠୁ ଭଲ ନା ଭଉଣୀ ଠୁ ଖରାପ୍?
ହଁ -ନାଇଁ ସମାନ ତାର ଚିତ୍ର ଯେବେ ପ୍ରତିଯୋଗିତା ହୁଏ ତାକୁ ମୁଁ ଶିଖାଏ ବସିକି।
ତା ମାନେ ହଁ ଆପଣ ବଡ ଭଉଣୀ ଅନୁସାରେ ତାକୁ ଶିଖିବା କଥା। ତ ଆପଣ ତାକୁ ଶିଖା ହୁଁ।
ସେ ଦେଖିବାକୁ ଗଲେ ତ ସମାନ କିନ୍ତୁ ଏତିକି ଯେ ମାନେ ମତେ ଏତେଟା ସୁଯୋଗ ମିଳିନଥିଲା। ଯୋଉଟା ମୁଁ ଚାହୁଁଚି ସିଏ ପାଉ ବୋଲି।
ବହୁତ ଭଲ କଥା ସତ କୁ ସତ କଥା ସେୟା ତ କହିଲି ନା। ବଡ ଭଉଣୀ ଯଦି ଥିବ ନା ଘରେ ମାନେ ତାଙ୍କର ମୁଁ ଯେତିକି ଦେଖିଚି ନା ହେଲା ମାନେ ବଡ ଭାଇ ପ୍ରତି ବଡ ଭଉଣୀ ନାଇକି ମାନେ ତାଙ୍କ ସାନ ସାନ ଭାଇ ଭଉଣୀ ମାନେ ବହୁତ୍ ଯତ୍ନ ନିଅନ୍ତି ଆଉ ତାଙ୍କେ ଚାହାଁନ୍ତି ତାଙ୍କେ କେମିତି ସଫଳତା ହୁଅନ୍ତୁ ମାନେ ସେମାନେ ନିଜେ ମଧ୍ୟ ମାନେ କଣ କଣ ଦୁଃଖ ପାଇବେ କଷ୍ଟ ପାଇବେ ଯାଇ ପାଇବେ କିନ୍ତୁ ତାଙ୍କୁ ଏହା ଚିନ୍ତାଧାରା ଥାଏ ଯେ ନାଇଁ ମୋ ସାନ ଭଉଣୀ ମୋ ସାନ ଭାଇ ଭଲ ଉତ୍ତୀର୍ଣ୍ଣ ହୋଉ।
ହଁ ନିଶ୍ଚୟ ସେଇଟା ତ ସ ଆମେ ସମସ୍ତେ ଚାହୁଁ କାହିଁକି ନା କିଛିଟା ଜିନିଷ ଥାଏ ଯୋଉଟା ଆମ ସମୟରେ ଆମକୁ ମିଳିପାରେନି ତ ଆମେ ଚାହୁଁଛୁ ସେଇଟା ସେ
ସେୟା ସେୟା କିନ୍ତୁ ବଡ ହଁ ହଁ ସେଇ ଜିନିଷ ବହୁତ ଭଲ ଜିନିଷ ମୁଁ ଶୁଣି ବହୁତ୍ ଖୁସି ଲାଗିଲା ଆପଣଙ୍କ କଥା। କିନ୍ତୁ ଯେତିକି ଜାଣିଲି ନା ବଡ ଭାଇ ମାନେ ନାଇଁ ଏତେ ଦେଖନ୍ତି ମାନେ ଦେଖନ୍ତି ମାନେ ମୁଁ ଖରାପ କହିବିନି କିନ୍ତୁ ଭଉଣୀ ମାନେ ହଁ ଟିକେ ସେମାନେ ବେଶୀ ଟିକେ ଦେଖନ୍ତି ତ ମାନେ ସେମାନେ ଯେତିକି ହଁ ଯେତିକି ମୁଁ ମାନେ ଅନୁସନ୍ଧାନ କରିଛି ଯାହା ଜାଣିିଛି ଯେତିକି କଥା ହେଇଛି ମୁଁ କି ଯାହା ଜାଣିଛି ଯା ବିଷୟରେ ମାନେ ବଡ ଭଉଣୀ ନା ମାନେ ନିଜକୁୁ ନେଇକି ସେ ଜିନିଷ କରନ୍ତି। ନାଇଁ ଏଇ ଜାଗାରେ ମୁଁ ଥିଲେ କେମିତି ହେଇଥାଆନ୍ତା ସେମିତି କହନ୍ତି। କିନ୍ତୁ ବଡ ଭାଇ ମାନେ କଣ? ଟିକେ ଖାଲି ସାହାଯ୍ୟ କରିଦିଅନ୍ତି କିନ୍ତୁ ବଡ ଭଉଣୀ ମାନେ ନିଜକୁ ହଁ ନିଜକୁ ନେଇକି କରନ୍ତି ଯେ ମୁଁ ସେ ଜାଗାରେ ଥିଲେ କେମିତି ହେଇଥାନ୍ତା ମୁଁ କଣ କରିଥାନ୍ତି ତାକୁ ମୁଁ ସେମ ତି କରିବି ତ ସେମିତି ଥାଆନ୍ତି।
ହଁ ନିଶ୍ଚୟ ଆମେ ତା ଭିତରେ ଆମ ନିଜକୁ ହିଁ ଦେଖୁ ଯେ ଯୋଉଟା କି ମାନେ ଆମେ ଚାହୁଁ କି ହଁ ସିଏ ଯାଉ ସିଏ ଆଗକୁ କେମିତି ଯିବ?
ସେ ଆଶା ତା ତାହେଲେ ମୁଁ ଠିକ୍ ଅନୁମାନ କରିଛି ତାେହେଲେ ନାଇଁ।
ହଁ ନିଶ୍ଚୟ।
ଆପଣ ବଡ ଭଉଣୀ ହିସାବରେ ମଧ୍ୟ ଆପଣ ପୁରା ବହୁତ ମାନେ ଏହା କରୁଛନ୍ତି ସାନ ଭଉଣୀ ପାଇଁ। ସେଥିପାଇଁ ମୁଁ ଖୁସି ଆପଣଙ୍କ ଉପରେ ମୁଁ ଚାହୁଁଚି ଯେ ଆପଣଙ୍କ ଭଉଣୀ ମାନେ କଳା ସ ଯାହାବି ତାଙ୍କର ଯୋଉ ଅଛି ସେଇଠି ଆଗକୁ ବଢନ୍ତୁ ଆଉ ଆଜି ଜିତା ପ୍ରତିଯୋଗିତାରେ